ହୋ ହଁ
ହଁ କଣ କରୁଥିଲେ ଏବେ
ଏଇ ବସିଥିଲି ଆଉ ଆପଣ?
ହଁ ଆମର ତ ଏଇ ବର୍ଷା ହଉଛି ବସିଥିଲି ଆଉ ଆପଣଙ୍କର ବର୍ଷା ତା ବାହା ହଉଛି?
ନାଇଁ ଖରା ହଉଥିଲା ଏବେ ଟିକେ କୋହଲିଆ ପାଗ ଦେଇଛି ଆଉ।
ଆମର ଇଆଡ଼େ ପ୍ରବଳ ବର୍ଷା। ମାନେ ଦିନରେ ଏତେ ଗରମ ହେଲା ଖରା ହେଲା ଏବେ ଏତେ ବର୍ଷା ହଉଛି ଯେ ମାନେ ଘରୁ ବି ବାହାରି ହଉନି
ନାଇଁ ନାଇଁ ଆମର ସେ ଦିନରେ ବି ସେଇ କୋହଲିଆ ପାଗ ଟିକେ ଖରା ହଉଥିଲା କିନ୍ତୁ କୋହଲିଆ ପାଗ ଥିଲା। ଏବେ କିନ୍ତୁ ଟିକେ ବର୍ଷା ହଉଛି।
ହଁ କଣ ଖାଇ
ବର୍ଷା ହଉନି ବର୍ଷା ଉଠେଇଛି ମୁଁ ଖାଇଥିଲି ହଁ ମୁଁ ଖାଇଥିଲି ଆଜି ଭାତ ଆଉ ପୋଟଳ ଆଳୁ ତରକାରୀ ଆଉ ଆଳୁ ଭଜା। ଆପଣ
ମୁଁ ଆଜି ଖାଇଥିଲି ଭାତ କୋବି ଆଳୁ ତରକାରୀ ଆଉ ଅମ ଅଣ୍ଡା ଭଜା, କୁନ୍ଦୁରି ଆଳୁ ଭଜା, ଆମ୍ବ, ଲେମ୍ବୁ
ହଁ ଭଲ ଆଉ
ଅରୁଆ ଭାତର ଏମିତି ଖାଇହବ ନାଇ ଶନିବାର ଅରୁଆ ଥିଲା ନା।
କାହିଁକି ଶନିବାର କାହିଁ ଅରୁଆ ଖାଆନ୍ତି?
ଆମର ଟିକେ ଶନିଙ୍କର ପୂଜା ହୁଏ ଘରେ ତ ଯୋଉ ଶନି ମେଳା କରିଚୁ। ଣୁ ଆପଣ ଜାଣିଛନ୍ତି ଶନି ମେଳା ହୁଏ ପାଞ୍ଚ ପାଳି ଯୋଉ ମାନସିକ କରି କରନ୍ତିନି।
ଘରେ ତାଙ୍କର ଗୋଟେ ପୂଜା ହୁଏ। ସେଇଟା ବନ୍ଧୁବାନ୍ଧବ ସମସ୍ତିଙ୍କୁ ଡା ତାଙ୍କର।। ଆମର ଗୋଟେ ମାନସ ଥିଲେ ସେଇ ଯୋଉ ନୂଆ ଘର କଲୁ ନୂଆ ଘର ପରେ ଆମର ମାଣିଷର ମାଆ ଘରୁକୁ ଗଲେ ମେଳା କରିବୁ ସେଇଟା ପାଞ୍ଚ ପାଳି କଲୁ ସବୁ ବନ୍ଧୁବାନ୍ଧବ ଭୋଜି ଭାତ ସବୁ କରିଥିଲୁ ସମସ୍ତିଙ୍କୁ ଡାକିଥିଲୁ ସମସ୍ତେ ଆସିଥିଲେ ତାପରେ ସେଇ ବର୍ଷରୁୁ ତ ଇଏ ସାର ଏଇଠୁ ମନା କଲେ କହିଲେ ଆମ ସାଙ୍ଗ ହେଇକି ଆଉ ଉଷୁନା ଖାଇବେ ନନି ଅରୁଆ ଖାଇବେ ଶନିବାରେ ତାପରେ ଶନି ଓଷା ବି ଆମେ କରୁଚୁନା ବର୍ଷକୁ ଥର ଯୋଉ ବୈଶାଖ ମାସରେ ପଡେ
ଓହୋ।
ସେଇ ସନି ଉଷା କରୁଛିୁ ବୋଲି ଏଇଠୁ ଖାଉଛି ତ ଦି ଜଣ କରୁଛୁ ଉଷା ଟା ତ ସେଇଥିପାଇଁ ପିଆଜ ର ନ ଖାଉନୁ କୋଉ ପାଳି କେମିତି ମୁଁ ଖାଇଦିଏ ସାର ଖାଆନ୍ତିନି ମୁଁ କଲେ ଖାଇଦିଏ ସେ ପିଆଜ ଖାଇବା କଥା ନୁହଁ କିନ୍ତୁ ଖାଇଦଉଛି ଆଉ ମୁଁ ଖାଇଦିଏ। ସାରଙ୍କ ସାଙ୍ଗେ ଖାଇଲେ ଅରୁଆ ଖାଇଲେ ମୁଁ ଖାଏନି ସେଥିପାଇଁ ଶନି ଉଷା କରିଥିଲୁ ବୋଲି ମାନସିକ ଥିଲା ବ ଏଇ ବର୍ଷଠୁ ସବୁ ସନ୍ତ ସବୁ ଶନିବାର ଖାଉଚ
ଆଉ ଆପଣଙ୍କ ଆଡେ ଆଉ ରଜ କେମିତି କଣ ପାଳିଲେ?
ହଁ ରଜରେ ତ ମୁଁ, ମାଙ୍କ ଦେହ ଖରାପ ଥିଲା ଆମେ ଟିକେ ଟିକେ କଟକରେ ସିଏ ଆଡମିସନ୍ ହେଇ ଥିଲେ ମୁଁ ତାଙ୍କ ପାଖରେ ଥିଲି ଆସିଲୁ ସଜବାଜ ଦିନ ଆଉ ତାପରେ ଯାଆ ଯେମିତି ବୁଲାବୁଲି କେବଳ କରିଛୁ ଆଉ ଆଉ ଏତେ ଭଲରେ ସେଲିବ୍ରେଟ୍ ହେଇପାରିଲାନି ଆଉ
ଦୋଳି ଫୋଳି ଖେଳନ୍ତି?
ହଁ ହଁ ଦୋଳି ଫୋଳି ଖେଳିଛୁ ବୁଲିଛୁ ସବୁ କରୁଛୁ କିନ୍ତୁ ଏତେ ଖୁସି ଲାଗିଲାନି ଆଉ
ହଁ ଖୁସି ଲାଗିବ ଘରେ ଜଣେ ଦେହ ଖରାପ ଆଉ ଖୁସି ଲାଗିବ କି ଖୁସି ତ ଲାଗିନଥିବ? ହେଲେ ଆମର ରଜ ମହୋତ୍ସବ ଏଇ ବର୍ଷ ଫାଷ୍ଟ ହେଇଥିଲା ଗାଁ ରେ ଆମେ ଯାଇଥିଲୁ। ଆମେ ମା ଛୁଆ ସବୁ ଯାଇଥିଲୁ। ଆର ରଜରେ ଯାଇଥିଲୁ ଯୋଉ ଏଠୁ ବର୍ଷା ତ ଦିନରେ ଖରା ହେଲା ଉପରଳି ବର୍ଷା ହେଲା ସନ୍ଧ୍ୟାରେ ବର୍ଷା ହେଲା ଯେ ଏମିତି ମନ ଦୁଃଖରେ ଆଉ ଝିଅର ଡ୍ୟାନ୍ସ ଫ୍ୟାନ୍ସ ପ୍ରୋଗ୍ରାମ ଥିଲା ନା ହେଇ ପାରିଲାନି ଆଉ ବର୍ଷା ଯୋଗୁଁ।
ତା ମନ ଟିକେ ଦୁଃଖ ରହିଲା। କହିଲା ମାମା ମୁଁ ଆସିଲି ହେଲେ ଡ୍ୟାନ୍ସ କରିପାରିଲିନି ସ ମେକଅପ୍ ହେକି ବାହାରିଲା ବେଳକୁ ବର୍ଷା। ଆଉ ଯାଇ ପାରିଲାନି ଟିକେ ମନ ଦୁଃଖ ରହିଲା ଆଉ ଦୋଳି ଗୋଟ ଗୋଟେ ଦିନ ଖେଲିଚୁ ଆଉ ତା ବାସିଦିନ ବର୍ଷା ଯୋଉ ଖରା ହେଲା ଆଉ ଘରୁ ଯିବା ପାଇଁ କୁଆଡେ ଇଚ୍ଛା ହେଲାନି। ଏଇ ଗରମ ଜୋଗୁ ଆଉ ପିଠା ପିଠା ଖାଇକି ଘରେ ରହିଲୁ ଆଉ ସଜବାଜ ହେଇକି ଆଉ କଣ କରିଆ।
କୋଉ ସବୁ ପିଠା ହେଇଥିଲା?
ରଜରେ ପିଠା ହେଇଥିଲା ଚକୁଳି ପିଠା ହେଇଥିଲା ପୋଡ ପିଠା ବି ହେଇଥିଲା ଆମ୍ବ କଦଳୀ ତା ସାଙ୍ଗେ ମିଠା। ଆଉ ମଟର ଆଳୁ ତରକାରୀ ହେଇଥିଲା, ଆଉ ସୁଜି କାକରା ହେଇଥିଲା।
ଓହୋ।
ତାପରେ ତିନି ଦିନି ରଜ ପାଳା ଯାଏ ନା? ରଜ ତିନି ଦିନି ପଳାଯାଏ ଲାଷ୍ଟ ଦିନ ଏଠୁ ବସୁମତୀ ସ୍ନାନ ଦିନ ଠାକୁରଙ୍କୁ ଗାଥେଇକି ପୂଜା ପାଠ କରାଯାଏ ଠାକୁରଙ୍କର ସେଦିନ ଗୋଟେ ଦିନ ହଳଦୀ ପାଣିରେ ଗାଧେଇବେ ନା ଲକ୍ଷ୍ମୀ ଠାକୁର।
ହଁ।
ହୁଁ ହୁଁ ତିନି ଦିନିଜାଙ୍କ ଯୋଉ ରଜ ତିନି ଦିନିଆଙ୍କ ତିନି ଦିନିଆଙ୍କ ପିଠା
ତମର ସେପଟେ କେମିତି କଣ ସେଲିବ୍ରେଟ୍ କରନ୍ତି?
ଆମର ଏଇପଟେ ରଜରେ ସକାଳୁ ଝିଅ ମାନେ ଗାଧେଇ ପାଧେଇ କି ବାହାରନ୍ତି। ଆମର କେହି ରୋ ସେଇ ବି ଘରେ କରନ୍ତିନି। ସବୁ ଝିଅ ମାନେ ଯୋଉ ବୁଲି ଆସନ୍ତି ସମସ୍ତଙ୍କ ଘରେ ଡାକନ୍ତି ଖାଇଆ ପାଇଁ ପିଠା। ଆମେ ଯାହା ଘରୁ ଯିବୁ ସେ କହିବ ଆମ ଘର ଆସ ଖାଇକି ଯିବ ପିଠା। ରଜରେ ବୁଲି ଯାଇଥିବୁ ଯଦି ସିଏ କହିବେ ଆଜି ଆମ ଘରେ ଖାଇକି ଯାଅ। ଏମିତି ସମସ୍ତେ ସିଆଡେ ତ ଖାଇ ଖାଇ ଆସୁ ଯାହା ଆଉ ଘରେ ଖାଉ ପାରୁନଥାଉ ଆଉ।
ସେଆଡେ ଖାଇ ପିଇ ବୁ ଆସିବୁ ହେଟୁ ଆ ସିଲେ ଖାଲି ଘରେ ଶୋଇବୁ। ରାତିରେ ଭାତ ଖାଆନ୍ତିନି କୁହନ୍ତି ସଂକ୍ରାନ୍ତିରେ ରଜରେ। ରାତିରେ ଭାତ ରଜରେ ଖାଆନ୍ତିନି ଏପଟେ।
ଆମର ଟୋଟାଲି ରାତିରେ ଖାଇଆ ନାହିଁ ମାନେ ସନ୍ଧ୍ୟା ବେଳେ ଯାହା ଯେତିକି ଖାଇଦବ।
ହୁଁ ହୁଁ ରାତିରେ ନାହିଁ ଏପଟେ ବି ସେଇ ରାତିରେ ଭାତ ଖାଆନ୍ତିନି କୁହନ୍ତି ପିଠାପଣା ଖାଇକି ରହିବ। କିନ୍ତୁ ଭାତ ଭାତ ଖାଇବୁନି। ଆଉ ଭାତ ଆଉ କୋଉଠୁ ଖାଆନ୍ତି ଦିନ ସାରା ତ ପିଠା ଖାଇକି ରହିଯାଆନ୍ତି ଆଉ।
ହଁ।
ଆଉ ଏମତି ଏଇ ବର୍ଷ ଟିକେ ନାଚ ଗୀତ ତା ସାଙ୍ଗରେ କରିଥିଲେ କବାଡି ଖେଳ ପୁଚି ଖେଳ ଝିଅ ପିଲାଙ୍କର।
ହଁଁ
ଏଉରାକ ସବୁ ପ୍ରୋଗ୍ରାମ ଚାଲିଥିଲା ଏଇ ବର୍ଷ ଟିକେ ଫାଷ୍ଟ କି ରଜ ମହୋତ୍ସବ ହେଇଥିଲା ଗାଁରେ କି ଆଉ।
ହଁ।
ଆଉ ରଥଯାତ୍ରା କେମିତି କଣ ପାଳନ୍ତି ସେପଟେ? ହୁଏ ନା ରଥଯାତ୍ରା ଆପଣଙ୍କ ଗାଁ ରେ?
ହଁ ହୁଏ ଆମ ଘର ପାଖ ରେ ଜଣେ ଜଗନ୍ନାଥଙ୍କ ମନ୍ଦିର ମାନେ ତାଙ୍କର ବୈଷ୍ଣବ ଘର ତ ହଁ ସିଏ ଗୋଟେ ମନ୍ଦିର ଟାଇପ ର କରିଛନ୍ତି ଜଗନ୍ନାଥ ଆଉ ଶିବ ଠାକୁରଙ୍କର ମୂର୍ତ୍ତି ରଖିକି ଗୋଟେ ବଡ ମନ୍ଦିର ଟାଇପ ର କରିଚନ୍ତି ଆଉ। ସେଇଠି ପୁରା ବଢିଆ ସେ ଦୋକାନ ଫୋକାନ ପଡ଼ିକି ସେ ତାଙ୍କ ଅନୁସାରେ ମାନେ କୋଉ ଆଉ କାହାର ମିଶିକି ନୁହଁ ସେ ତାଙ୍କ ଅନୁସାରେ ପକାନ୍ତି ଦୋକାନ ଆଉ ବଡ ରଥ ଯେ ତିଆରି କରେ ଆମ ସେଇଠି ସବୁ ପୁରା ଆଉ ଆମର ସେଦିନ କାହାର ଗାଁ ରେ ଖାଇବା ପିଇବା ନାହିଁ। ସବୁ ସେଇଠି ଖାଇବେ ଭୋଜି ହବ। ହଁ ତିନିଟା ଚାରିଟା ବେଳକୁ ରଥ ଟଣା ହେବ ତାପରେ ସମସ୍ତେ ଟାଣିବେ ଭୋଜି ହେବ ଯିବୁ ଆଉ। ହୁଁ।
ହୁଁ ହୁଁ ନୂଆ ରଥ ଏ ବର୍ଷ ହେଇଚନ୍ତି ନା ସେଇ ଆଗ ରଥ?
ନାଇଁ ଆମର ସବୁ ବର୍ଷ ତାଙ୍କର ନୂଆ ରଥ କରନ୍ତି। ମାନେ ପୁରୁଣା ରଥ ତ ରଖନ୍ତିନି ଖୋଲି ଖୋଲି ଦିଅନ୍ତି ହଁ।
ଖୋଲି ଦିଅନ୍ତି ଜାଣିଚି ସେ ଯୋଉ ରଥ ଫେଏରେ ନୂଆ କାଠରେ ହୁଅନ୍ତି ନା ସେଇ କାଠ ଫେରେ ପୂର୍ଣ କରାହୁଏ ବର୍ଷକୁ ଥରେ।
ନାଇଁ ନୂଆ କାଠ ମିଶା ହୁଏ ମିଶେଇକିନା କରାହୁଏ ଆଉ।
ମିକ୍ସ କରିକି କରନ୍ତି ଆଉ ନାଇଁ ଆମର ସବୁ ବର୍ଷ ପୁରୁଣା ରଥ ଭାଙ୍ଗି ଦିଅନ୍ତି ଫେରେ ରଥଯାତ୍ରା ଯୋଉ ତାଙ୍କର ଅଛି ଯୋଉ ଅକ୍ଷୟ ତୃତୀୟା ସେଇଠି ସେଇଦିନରୁୁ ଗଢା ଯାଏନି ଠାକୁରଙ୍କର। କାଠ ଆସିକି ବନାଯାଏ।
ସେ ଘର ନାଁ
ହାଲୋ ସେ ଯୋଉ କାଠ କାଠରେ ବନାଯାଏ ଆମର ଏଇ ବର୍ଷ ପୁରା ସବୁ ନୂଆ କରାଯାଉଚି ରଥ ଚକ କ କାଠରେ ସବୁ ନୂଆ କର କବାଟ କବାଟ ସବୁ ଏଇ ବର୍ଷ କରିବେ ନୂଆ।
ହଁ।
ଆଉ ଦଶହରା ହୁଏନା ଆପଣଙ୍କ ଆଡେ?
ନାହିଁ ଦଶହରା ଗାଁ ପାଖରେ ହୁଏ କିନ୍ତୁ ଆମ ଏଇଠି ହୁଏନି ଆଉ।
ଆମର ଗାଁ ରେ ଦଶହରା ହୁଏ। ଏଇଠି ତ ସବୁ ଲାଗି ରହିବ ନା। ଏଇ ୟା ପରେରେ ଶ୍ରାବଣ ମାସ ଆସିବ। ଶ୍ରାବଣ ମାସ ପରେ ଭାଦ୍ରବ କାର୍ତ୍ତିକ ସବୁ ଏଇଠି ଓଷା ଲାଗିବ ଆଉ। ଆପଣ ସେ ଜହ୍ନି ଓଷା କରନ୍ତି?
ନା ମୋର ଝି ପଢୁଛି ଏବେ। ନାଇଁ ନାଇଁ ମୁଁ ପଢୁଛି ଏବେ ମୁସେଗୁରା କିଛି କରେନି। ନା ନା।
ହଁ ଭଲ ଆଉ।
ମୋବାଇଲି ସିଆଡଡେ ରଖୂଚୁ ଓହୋ ତୁ ସିଆଡେ ଇରେ ବାପା। ଆଜ୍ଞା ସେ କଥା କହୁନୁ ଆ କାନରେ ଲାଗିଛି। ନା ମୁଁ କରେନି କିଛି।
ନାଇଁ ଏଇଟା ଓଷା ଯୋଉ କରୁନାହାନ୍ତି ଗୋଟେ ଗୋଟ ଓଷାରେ ଷ୍ଟାର୍ଟ କରିବେ କାହିଁକିନା ଆଗକୁ କରିବାକୁ ପଡିବ ନା ଆପଣଙ୍କୁ ଓଷା କେତବେଳେ କେମିତି କଲା ବେଳକୁ କରିବେ ଆଉ।
ଆଜି ତ ଏବା ଟେ ନୋଉଁ ନୋଉଁ। ଆଜ୍ଞା।
ଆଉ କଣ ଆଜି ଆଜି ରାତି କଣ ରୁଟି ଖାଉଚନ୍ତି ରାତିରେ? ମୁଁ କହିଲି ରାତିରେ ରୁଟି ଖାଉଥିବେ ଆପଣ ନହେଲେ ଭାତ ଖାଉଚନ୍ତି?
ହଁ ହଁ ରୁଟି।
ରୁଟି ଖାଉଛନ୍ତି ତ ରୁଟି ଟା ଭଲ। ମାନେ ଦେହ ପାଇଁ ଭଲ ରୁଟିରେ ରାତିରେ ଖାଇଲେ ଭଲ ଦେହ ପାଇଁ।
ଆଉ କୁଆଡେ ବୁଲା ବୁଲି ଯାଆନ୍ତି ନା ଯାଆନ୍ତିନି ଛୁଟି ହେଲେ ପାଠ ପଢା ଶଇଲେ? ବୁଲିବା ପାଇଁ ଭଲ ପାଆନି ମୁଁ କହିଲି ବୁଲା
ନାଇଁ ମତେ ସେ ବୁଲାବୁଲି କରିବାକୁ ଭଲ ଲାଗେନି ହଁ ହଁ।
ଆଜ୍ଞା ନୁ ହଁ ହଁ ଛୁଟି ହେଇଥିଲା ଦୁଇ ମାସ ନା କଲେଜ୍ ସ୍କୁଲ ସବୁ ସିଏ ଥିଲାକହିଲା କୁଆଡେ ବୁଲି ଯାଇଥିବେ।
ହଁ। ନା ମୁଁ ଘରେ ଖାଲି ଶୋଇଥିଲି ସେ ଡ୍ରଇଂ ଫଇଁ ମତେ ଭାରି ଭଲ ଲାଗେ ମୁଁ ସେଇଗୁଡା ବ ଶିି କରିୁଥିଲି।
ଭଲ ଆଉ ଭଲ କରୁଥିଲେ ଆଉ।
ଆପଣ କୋଉଠିକି ବୁଲିବାକୁ ଯାଇଥିଲେ?
ମୋ ଝିଅଙ୍କର ମୁଁ ତ ଛୁଟି ହେଇଥିଲା ଏବେ ଛୁଆଙ୍କର ମୁଁ ଗାଁକୁ ଯାଇଥିଲି ର ତ ମନାଲା ଆଉ କଣ ଯାଏନି ଏମିତି ପିକନିକ ଭିଜା ବିିଜା ଯାଇଥିଲେ ବି ଟିକେ ପୁରୀ ଫୁରୀ ଯାଇକି ବୁଲିକି ଆସିଥିଲୁ ଦୀଘା ଭଦ୍ରକ ପଞ୍ଚଲିଙ୍ଗେଶ୍ୱର୍ ଯାଇଥିଲୁ ଆର ମାସରେ। ବୁଲାବୁଲି କରିକି ଆଡେ ଚାରି ପାଞ୍ଚ ଦିନ ବୁଲାବୁଲି କରି ଘରକୁ ଆସିଲୁ ଆଉ ତାପରେ ଆଉ କୁଆଡେ଼ ଯାଇନି ରଜକୁ ଟିକେ ଗାଁ ଆଡେ ଯାଇକି ବୁଲି ଦେଇକି ଆଠ ଦିନ ପଳେଇ ଆସିଲି। ଏବେ ଛୁଆଙ୍କର ଛୁଟି ହେଲେ ଯୁଆଡେ ଯିବା ଆଉ ଆଉ ତାହେଲେ ଛୁଆଙ୍କର ଛୁଟି ନାଇଁ ଏବେ ଆଜ୍ଞା।
କେଇଟା ପୁଅ ଝିଅ ଆପଣଙ୍କର?
କଣ କହିଲେ ମୋର ଦୁଇଟା ଝିଅ ଖାଲି ପୁଅ ନାହିଁ। ଦୁଇ ଝିଅ ଆଉ ଗୋଟେ ସପ୍ ସପ୍ତମ ପଡୁଛି ଜଣେ ଆଦର୍ଶ ପାଇଛି ଆଉ ସାନ ଝିଅ ପ୍ରଥମ ପଡୁଛି।
ମୋ ଭଉଣୀ ବି ଜଣେ ଆଦର୍ଶ ପାଇଛି।
ହଁ। ଆଦସ ଭଲ ସ୍କୁଲ ଭଲ ଶିକ୍ଷା ଭଲ ସ୍କୁଲ ଭଲ ବି ଅଛି ତାର ସେଥିପାଇଁ ଭଲ ବି ଅଛି ପାଠ ପଢ଼ା ଇଏରେ।
ହଉ ହଉ ମୁଁ ରଖୁଛି ଆଉ ପରେ କଥା ହବା ଆଉ
ହଁ।